ହାଲୋ କଣ କରୁଚନ୍ତି।
ଏଇଠି ବସିଚି ଆପଣ।
ହୁଁ ହୁଁ।
ଆଉ କଣ ଖାଇଚନ୍ତି।
ସେଇ ଚାହା ପିଇଚି ଆଉ।
ହଉ ହଁ ମୁଁ ବି ସେଇ ଖାଇଥିଲି ଭାତ ଖାଇଥିଲି।
ଓହ।
ଆଉ ଏବେ ତ ରଜ ଗଲା ରଜ ବିଷ ରଜ ଆପଣଙ୍କ ଗାଁରେ କେମିତି କଟିଚି।
ହଁ ମୁଁ ଭଲରେ କଟିଚି ଆଉ ଆପଣଙ୍କର।
ଆମର ବି ବୋହୁତ୍ ଭଲରେ କଟିଚି। ଆମ ଗାଁରେ ତମ ଆମର ମ ଯୋଉ ଶିବ ମନ୍ଦିରରେ ଦୋଳି ଫୋଳି କରିକିରି ପିଲାମାନେ ବୋହୁତ୍ ଖୁସି ଆନନ୍ଦରେ। ପୁରା ଜଙ୍ଗଲ୍ରୁୁ କାଠ ଆଣିକିରି। ଇଏ କରିକିରି ପୁରା କର୍ଥିଲେ ଆଉ।
ହଁ ହଁ।
ଆପଣଙ୍କ ଘରେ ସମସ୍ତେ ଭଲ ଅଛନ୍ତି।
କଣ କହିଲେ।
ମୁଁ କହିଲି ଆପଣଙ୍କ ଘରେ ସମସ୍ତେ ଭଲ ଅଛନ୍ତି।
ହଁ ଆପଣଙ୍କର।
ହଁ ସମସ୍ତେ ଭଲ ଅଛନ୍ତି। ଆଉ ସି ଆପଣଙ୍କ ଆଡ଼େ ଆଜି ପାଗ କେମିତିଆ?
ଆଜି ତ ଦିନରେ ଖରା ହଉଥିଲା ଏବେ ଟିକେ ବର୍ଷା ହେଇଛି।
ଓହୋ ବର୍ଷା ପାଗ।
ଆପଣଙ୍କର ସେଆଡେ।
ଆମର ଇଆଡ଼େବି ସେଇ ଟାଇପର ଆଉ। ଆଉ ଶୀତ ଋତୁ ବିଷୟରେ ମୁଁ କିଛି କହିବି ଆପଣ ଶୁଣିବେକି?
ହଁ କୁହନ୍ତୁ।
ଭାରତରେ ମୁ ମୁଖ୍ୟତଃ ଛଅଟି ଋତୁ ମଧ୍ୟରୁ ଶୀତ ଋତୁ ଅନ୍ୟପମ ସିଏ ପୁରା ଗୋଟେ ଅଲଗା ଋତୁ।
ହଁ।
ଏହା ଗ୍ରହଣୀୟ ମାସରୁ ଏହା ଅଗ୍ରହାଣ ଅଗ୍ରହାଣ ମାସରୁୁ ମାଘ ମାସ ପର୍ଯ୍ୟନ୍ତ ଅର୍ଥାତ ଡିସେମ୍ବରରୁୁ ଫେବୃୟରୀ ପର୍ଯ୍ୟନ୍ତ ରହିବ।
ହଁ।
ଶୀତ ଏଇଁ ସମୟରେ ପ୍ରକୃତିର ନୂଆ ରୂପ ନିଏ। ମାନେ ନୂଆ ରୂପ ବୋଲି ଯୋଉ ସବୁ ମାନେ ସଫା ସୁତୁର ରୁହେ ଘର ଦୁଆର। ସବୁ ମାନେ ସଫା ସୁତୁର ରୁହେ ସେମିତି ଆଉ।
ହଁ।
ଶୀତ ଦିନେ ସଖାଳୁ କୁହୁଡ଼ି ପଡ଼େ। ସକାଳ ଦୃଶ୍ୟ ଦେଖିବାକୁ ପୁରା ବହୁତ ଭଲ ଲାଗେ। ଗଛ ଘାସ ଛାତ ଉପରେ କାକର ଜମିଯାଏ। ସୂର୍ଯ୍ୟ ଡେରିରେ ଉଠେ। ଓ ତାହାର କିରଣ ବହୁତ୍ ମିଠା ଲାଗେ। ସୂର୍ଯ୍ୟ କିରଣଟା ଶୀତ ଦିନେ ବହୁତ୍ ଭଲ ଲାଗେ।
ହଁ ତାପରେ।
ଉତ୍ତର ଭାରତରେ ବରଫ ପଡେ କିନ୍ତୁ ଓଡିଶାରେ ଥଣ୍ଡା ପବନ ବହେ।
ଆଉ ଆପଣଙ୍କ ବାଡ଼ିରେ କଣ କଣ ସବୁ ଚାଷ ହେଇଛି?
ଆମ ବାରିରେ ଏ ଜହ୍ନି ଫହ୍ନି ହେଇକି ସବୁ ଚାଷ କରାଯାଉ ସେ ଟମାଟୋ।
ଆଜ୍ଞା। ଆଉ ଆପଣ କିଛି କୁହନ୍ତୁ?
ଆଉ ଆପଣ ବାରିଡେ ଆମ ବାରିରେ ସବୁ ଜହ୍ନି ଟମାଟୋ। ଟ୍ରୋର୍ ବାଇଗଣ ଭେଣ୍ଡି ଏସବୁ ପନିପରିବା ସବୁ ଚାଷ କରାଯାଇଚି ଆପଣଙ୍କ ବାରିରେ? ଆପଣଙ୍କ ବାରିରେ କଣ ଚାଷ କରାହେଇଚି?
ଆମର ସାରୁ ଓଲୁଅ ଭେଣ୍ଡି ଧଡଙ୍ଗ ବାଇଗଣ ଲଙ୍କା। ଏମିତି ସବୁ ପ୍ରକାର ଆଉ।
ମଝିରେ ମଝିରେ ଆପଣ ଶୋଇପଡୁଚନ୍ତି କି?
ନାଇଁ ନାଇଁ ନେଟୱାର୍କ ପ୍ରୋବ୍ଲେମ ଟିକେ ରଖୁଛି ବର୍ଷା ଯେହେତୁ ହେଇଛି।
ଓହୋ। ଆଉ ଆପଣଙ୍କ ବିଦ୍ୟାଳୟ ଅ ମାନେ ଏମିତି ଆପଣଙ୍କ ଗ୍ରାମ ରେ ବିଦ୍ୟାଳୟ ପାଠପଢା ଆପଣଙ୍କ ଗ୍ରାମ ସ୍କୁଲ ରେ କେମିତି ଚାଲିଚି?
ହଁଁ ସମ୍ ଖରା ଦିନ ଛୁଟି ପରେ ଏବେ ତ ଏମିତି ଚାଲିଚି ଜଷ୍ଟ ସୋ ପାଖାପାଖି ଷ୍ଟାର୍ଟ ହେଇଗଲାଣି ସବୁ। ଧୀରେ ଧୀରେ ସବୁ ଆରମ୍ଭ ହବ ଭଲ୍ସେ ଚାଲିବ ଆଉ।
ପଢା ଯାଉଚି ମାନେ। ଶିକ୍ଷକ ମାନେ କେମିତି ପଢଉଚନ୍ତି ଆପଣଙ୍କର ଯୋଉ ସ୍କୁଲ୍ରେ। ଗ୍ରାମ ସ୍କୁଲ୍ରେ।
ଶିକ୍ଷକ ମାନେ ତ ବୋହୁତ୍ ଭଲ୍ସେ ପଢାନ୍ତି। ଆଜିକାଲି ଶିକ୍ଷକ ମାନେ ପିଲା ପଢିଲେ ପଢାନ୍ତି ଭଲ ସେ ଯଦି ପିଲା ନ ପଢିବେ ସେ ଆଉ କଣ ନିଜଆଡୁ ଏତେ ହଁ। ଫୋର୍ସ କରନ୍ତିନି ପିଲା ଯଦି ପଢିଲେ ପଢେଇବେ ନହେଲେ ନାହିଁ ସେ କିନ୍ତୁ ଯେତିକି ଆମ ପଢ଼ା ପିଲା ଅଛନ୍ତି। ତାକୁ ବୋହୁତ୍ ଭଲସେ ଗାଇଡ଼୍ କରନ୍ତି।
ଅଁହ। ଆମ ଗ୍ରାମରେ ତ ଏଠି ମାନେ ଯୋଉ ଏ ବର୍ଷ ଯୋଉ ଏ ବର୍ଷ ଯୋଉ ବହି କରିଚି ସରକାର୍।
ଆଜ୍ଞା।
ସେ ବହି ମାନେ ଷ୍ଟୁଡେଣ୍ଟ ପାଠ ପଢିଲେ ମାନେ। କିଛି ବୁଝି ପାରିବିନି ସେ ବହିରେ।
ଆଚ୍ଛା।
ମାନେ ଯୋଉ ପ ପଣା ସଂକ୍ରାନ୍ତି ବିଷୟରେ ଗୋଟେ ଏବେ ଦେଇଛି? ପଣା ସଂକ୍ରାନ୍ତି ଯୋଉ। କଣ ହେଇଟା ପୋଡ ପିଠା ଏସବୁ ବିଷୟରେ ସବୁ ଦେଇଛି।
ସବୁ ତ ବଦଳି ଗଲାଣି ସରକାର ବଦଳିବା ସହ ପାଠ ବି ବଦଳିଗଲାଣି।
ହଁ ସରକାର ଇଏ ତ କଲର ଚେଞ୍ଜ ସରକାର। ଦି ବର୍ଷ ହେଲା କଲର କରି କରି କରି କରି ଚାଲିଛନ୍ତି। ଆଉ। ଆପଣଙ୍କ ଜେଜେବାପା ଜେଜେମା କେମିତି ଭଲ ଅଛନ୍ତି?
ତାଙ୍କୁ ବୟସ ହେଲାଣି ସେମିତି ଭଲ ଅଛନ୍ତି। ଆଉ ଆପଣଙ୍କର?
ହଁ ଆମର ବି ସେମିତି ସେଇ ଟାଇପ ର ଆଉ। ବୟସ ହେଲାଣି। ସେ ଅଛନ୍ତି ଆଉ ମାନେ ଭଲ ଅଛନ୍ତି ଆଉ।
ଆଚ୍ଛା।
ଆଉ ଆପଣଙ୍କ ଭାଇ କଣ କରନ୍ତି?
ଭାଇ ଏମିତି ଷ୍ଟୁଡେଣ୍ଟ ପାଠ ପଢା ପଢି ସରନି।
ଓ ହୁଁ। ଆପଣଙ୍କ ବାପା
ବାପା ଏଇ ଚାଷ କାମ ଗାଁ ରେ କରନ୍ତି ଆଉ କଣ କରିବେ। ଆପଣଙ୍କର ଘରେ ସବୁ କଣ କରନ୍ତି କିଏ କାମ।
ଆମ ଘରେ ସେ କିଛି କରନ୍ତିନି ବାପା ସେଇ କାମ କରନ୍ତି ଆଉ।
ଉଁ ହୁଁ। ଆଉ ଆପଣଙ୍କ ଘରେ ଆଜି କଣ ରୋଷେଇ?
ଆମର ହେଇଛି ଡାଲମା, ରୁଟି। ପନିର୍। ଛତୁ। ଏସବୁ ଆଉ।
ଆଛା। ଆଜି କେମିତି ଏତେ ଆଇଟମ୍ ଯେ?
ସେମତି ଆଉ କୁଣି ଆସିଥିଲେ ତ ସେଥିପାଇଁ।
ଓହୋ।
ଆପଣଙ୍କ ଘରେ ଆଜି କଣ ରୋଷେଇ ହେଇଛି?
ଆମର ଭାତ ଡାଲମା ଭଜା।
ଓ ହୋ। ଆପଣଙ୍କୁ କଣ ଭଲ ଲାଗେ ଖାଇବାକୁ?
ଖାଇବାକୁ ତ ମତେ ବହୁତ ଭଲ ଲାଗେ ଦହିବରା ଆପଣଙ୍କୁ
ମୋତେ ଭଲ ଲାଗେ ଚାଉମିିନ।
ଓ ଆଛା ଚାଇନିଜ୍ ଆଇଟମ୍।
ହୁଁ। ଓଡ଼ିଶାର ପ୍ରସିଦ୍ଧ ଏ ଯୋଉ କଟକର ପ୍ରସିଦ୍ଧ ଦହିବରା ଖାଇଛନ୍ତି।
ହୁଁ ଖାଇଛି।
ଓହୋ। ହ ଆଉ ଆପଣଙ୍କ ଆଡେ ବୁଲିବା ପାଇଁ ସ୍ଥାନ କଣ କଣ ସବୁ ଅଛି?
ଆମର ଇଆଡେ ଗାଁ ରେ ବହୁତ ମନ୍ଦିର ଅଛି ମନ୍ଦିର ଅଛି ବହୁତ। ଜଗନ୍ନାଥ ମନ୍ଦିର ଶିବ ମନ୍ଦିର ତାରିଣୀ। ଆଉ ଅଛନ୍ତି। ଉଁ କାଳୀ ମା ମଙ୍ଗଳା ମା ବୁଢୀ ଠାକୁରାଣୀ ଗ୍ରାମ ଦେଵୀ ଅ ଛନ୍ତି।
ଆଉ
ଆଉ ସେମିତି କିଛି ବୁଲିବା ପାଇଁ ନାହିଁ।
ଓହୋ ଆମ ଗ୍ରାମରେ ଅଛି ସବୁ ଝରଣା ନଦୀ ନାଳ
ଓହୋ।
ଆଉ ମୋର କିଛି କାମ ଅଛି ହଁ ମୋର ଟିକେ କାମ ଅଛି ମୁଁ ରହୁଛି ଆ
ଆଜ୍ଞା।